ହ୍ୟାଲୋ ସାର୍?
ହଁ ମ୍ୟାଡ଼ମ ନମସ୍କାର।
ନମସ୍କାର ସାର୍।
କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି କଣ କରୁଥିଲେ?
ଏଇଠି ଟିକେ ଶୋଇଥିଲି ଆଉ ଆପଣ କଣ କରୁଥିଲେ?
ମୁଁ ଏଇଠି ବସିଥିଲି ଖାଇକି ଆସିକି ବସିଛି ଏବେ ଆଉ।
ଆଚ୍ଛା ବୁଝିଲି।
ହମ୍।
କଣ ହେଲା?
ହଁ କଣ କହିଲ?
ମୁଁ କହିଲି କଣ ଖାଇଲେ?
ମୁଁ ଖାଇଛି ଏବେ ଲଛା ପରାଠା।
ଆଜ୍ଞା।
ଆଉ ମଟନ୍ କଷା
ଆଜ୍ଞା।
ହଁ। ଆଉ ଚିକେନ୍ ବିରିୟାନୀ ଟିକେ ଟେଷ୍ଟ କରୁଛି ଆଉ ଅଳ୍ପ ଟିକେ ଖାଇଛି।
ଆଚ୍ଛା ଆଚ୍ଛା ଏତେ ସବୁ ଖାଇଛନ୍ତି।
ହାଁ ଇ ମାନେ ସେତିକି ତ ଆଉ।
ବହୁତ ବଢିଆ ଆଉ।
ହଁ ଆଉ ତ ଆପଣ ଏତେ ରାତି ହେଲାଣି ଖାଇନାହାନ୍ତି ଯେ।
ହଁ ହଁ ମୁଁ ଖାଇନେବି ଆଉ ଟିକେ ସମୟ ପରେ ଯାଇକି ଖାଇନେବି ସାର୍। ଖାଇନି ଖାଇନେବି ଆଉ।
ଆଚ୍ଛା ଆଚ୍ଛା ବୁଝିଗଲି ବୁଝି
ସାର୍ ଆପଣଙ୍କୁ କଙ୍କଡ଼ା ତରକାରୀ ଭଲ ଲାଗେ?
ହଁ କଙ୍କଡ଼ା ତରକାରୀ ଭଲ ଲାଗେ ମତେ। ମାନେ ଭଲ ଲାଗେ ମାନେ ମତେ ଏକ୍ଚୁଲି ଭଲ ଲାଗେଯେ କିନ୍ତୁ ଅ ମତେ ଟିକେ ଚିଙ୍ଗୁଡି ଆଉ କଙ୍କଡା ଆଉ ଲୁଣି ଯା ତୀୟ ମାଛ ଯେତକ ଅଛି ଆମର। ଜାଣିଥିବେ ଲୁଣି ମାଛ ଗୋଟେ ଆମର ମଧୁର ଜଳ ମାଛ ଆସେ।
ହଁ।
ହଁ ତ ଲୁଣି ଯେତେ ସମୁଦ୍ର ମାଛ ଯେତକ ନା ସେଗୁଡାକ ଖାଇଲେ ମୋର ଟିକେ ଚର୍ମ ରୋଗ ଟିକେ ବାହାରିଯାଏ।
ଆଚ୍ଛା ବୁଝିଲେ।
ହଁ। ତ ସେଥିପାଇଁ ମୁଁ ଖାଏ ଖାଇନି ବୋଲି ନାହିଁ। ବସନ୍ତ ମତେ
ହୁଁ ହୁଁ।
ଏଇଆ ଟିକେ ସମୟ ବ୍ୟବଧାନ ଦେଇକି ମୁଁ ଖାଏ ତ।
ଆଚ୍ଛା ଆଚ୍ଛା ଭଲ କଥା ଯଦି ଆପଣଙ୍କର କିଛି ଚର୍ମ ଜନିତ ରୋଗ ବାହାରୁଚି ତାହେଲେ ଆପଣ ଟିକେ ସେଇ ସବୁକୁ ଛାଡନ୍ତୁ ମାନେ ଖାଆନ୍ତୁନି ଖାଇଲେ ବି ଯେତିକି ଦରକାର
କରନ୍ତି ନା
ଆଜ୍ଞା।
ଲୁଣି ମାଛ କି ଚଙ୍ଗୁଡି ହେଲା ଅଣ୍ଡା ହେଲା। କି କଙ୍କଡା ହେଲା ସେଗୁଡା ସବୁ ଆଗ ବାରଣ କରନ୍ତି।
ଆଜ୍ଞା ସେଇଟା ହିଁ କହିଲି ଯେତିକି ଦରକାର ଆପଣ ସେତିକି ଖାଆନ୍ତୁ, ନାହିଁ ତ ଯଦି ଅ ଅଧିକ ହେଇଯାଇଚି। ତ ତାକୁ କିଛି ମାସ ଦୁଇ ମାସ ହେଲା ତିନି ମାସ ହେଲା ସେ ସବୁ ଖାଇବା ବନ୍ଦ କରିଦିଅନ୍ତୁ। ନ ଖାଇବା ଠିକ ତା ସହିତ ଆପଣ ଯଦି ପିତା ମାନେ ପନିପରିବାରେ କିଛି ପିତା ଖାଉଚନ୍ତି ପିତା ଜିନିଷ ଯେମିତିକ ହେଲା କଲରା କି ନିମ୍ବ ପତ୍ର ସକାଳୁ ଉଠିକି ଚୋବେେଇଦେବେ ଚାରି ପାଞ୍ଚ ଟା ଏମିତି ବି ଖାଇଲେ ସେଟା ଆ ବାଲାନସ ହେଇକି ଚାଲିବ।
ହଁ ହୁଁ ହୁଁ।
ଆଜ୍ଞା।
ହୁଁ ଆପଣ ଆପଣ ଖାଆନ୍ତି କଙ୍କଡ଼ା ତରକାରୀ?
ହଁ ମୁଁ ଖାଏ ମତେ ବୋହୁତ ପସନ୍ଦ ଅଣ୍ଡା ଚିଙ୍ଗୁଡ଼ି କଙ୍କଡ଼ା ମତେ ଭଲ ଲାଗେ।
ମାନେ ଘରେ ବନେଇକି ଖାଆନ୍ତି ନା ଏମିତି ହୋଟେଲ ରୁ କିଣିକି?
ନା ନା ନା ମୁଁ ଘରେ ହିଁ ବନେଇକି ଖାଏ, ହୋଟେଲରେ ଖାଇଚି। କିନ୍ତୁ ଘରେ ବି ହୁଏ ନା।
ନିଜେ ବନାନ୍ତି ଆପଣ?
ହଁ ମୁଁ ନିଜେ କରୁଚି। ନିଜେ ମତେ ମୋର ରୋଷେଇ ଆସେ ମୁଁ ରୋଷେଇ କରେ। ଆଜ୍ଞା ମୁଁ କରିଚି ରୋଷେଇ।
ନାଇ ହଁ କଙ୍କଡା ତରକାରୀ ତ ସମସ୍ତେ କରିଦିଅନ୍ତି, କଙ୍କଡା ମ୍ୟାଡାମ ସ୍ ସଫା କରିଚନ୍ତି କେବେ ଯୋଉ ଆଣିକି ତାକୁ ଛଡାନ୍ତି।
ନା ନା ନା ମୁଁ ସେଇଟା କେବେ କରିନି। ହଁ। ନା ସେଟା ମୁଁ କେବେ କରିନି ଜାଣିନି, ରୋଷେଇ ଜାଣିଛେ।
ହୁଁ କଣ କେମିତି ଘରେ ବନାନ୍ତି ଟିକେ ପ୍ରଣାଳୀ କହିବେ।
ପ୍ରଣାଳୀ କଣ ତମେ ତ ପ୍ରଥମେ କଙ୍କଡ ହିଁ ତ ଦରକାର। ଆ ଆପଣ ଯୋଉଟା କହିଲେ ଭଲ ଭାବେ ସଫା କରିଦବା ତାକୁ କଙ୍କଡାକୁ। ତ ଯିଏ ଜାଣିଚ ଯଦି ଘରେ ଆପଣ ସେମିତି ଆଣି ଘର ସଫା କରିବେ ନାଇଁ ତ ଯୋଉଠୁ କିଣିକି ଆଣୁଚନ୍ତି ତାଙ୍କୁ ବି ଯଦି ସେଠୁ କହିବେ ଯେ ଟିକେ ଭଲ ଭାବରେ ସଫା କରିକି ଦେଇଦିଅନ୍ତୁ ସିଏ ବି ସେଠି କରିକି ଦେଇଦେବେ ଆପଣଙ୍କୁ।
ତ ତା ତ କଙ୍କଡା ପାଇଁ ଆମେ ଯେମତି ସବୁବେଳେ ରୋଷେଇ ପାଇଁ ଯାହା ବ୍ୟବହାର କରୁଚେ ସେଇ ପିଆଜ ହେଲା, ଅଦା, ରସୁଣ, ଟମାଟୋ, ଆଳୁ। ଆଉ ସବୁ ପ୍ରକାର ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ। ଗରମ ମସଲା। ଉଁ ତେଲ, ଲୁଣ, ଏସବୁ ହିଁ ତ ଦରକାର ସାର୍। ତ କଙ୍କଡାକୁ ଯୋଉ ଭଲ ଭାବରେ ଆପଣ ଧୋଇକି ରଖିଥିବେ ସଫା କରିକି ଆଣିଥିବେ ତାକୁ ତାପରେ ଧୋଇଦେବେ। ଧୋଇଲା ପରେ ତା ଦେହରେ ଅଳ୍ପ ହଳଦୀ ଏବଂ ଲୁଣ ଦେଇକି ଗୋଳେଇକି ରଖିଦେବେ। ଦଶ ପନ୍ଦର ମିନିଟ୍ ଯାଏଁ।
ଖାଲି ହଳଦୀ, ଲୁଣ, ଆଉ ତେଲ ଫେଲ କିଛି ପଡିବନି?
ନାଇଁ ତେଲ ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ପକେଇ ପାରିବେ ସେମତି ନାହିଁ କିଛି ଯେ ହଁ ତେଲ ପଡିବ।
ଆଚ୍ଛା ଆଚ୍ଛା।
କାରଣ ଆପଣ ବି ତାକୁ ତେଲରେ ହିଁ ଭାଜିବେ ନା ଆଜ୍ଞା। ତ ତାକୁ ଯୋଉ ଦଶରୁ ପନ୍ଦର ମିନିଟ ଯାଏଁ ରଖିଥିବେ ଲୁଣ ହଳଦୀ ଗୋଳେଇକି ଏପଟେ ଗୋ ଗୋଟେ ତେଲ କଡ଼େଇ ବସେଇଦେବେ କଡ଼େଇ ଅଳ୍ପ ନେଇ କଡ଼େଇ ନେଇକି ତା ଅଳ୍ପ ତେଲ ତା ଦେହରେ ପକେଇଦେବେ। ତେଲ ଗରମ ହେଲା ପରେ କଙ୍କଡାକୁ ଧୀରେ ପ ପକେଇକି ହାଲକା ହାଲକା ଭାଜିବେ ତାକୁ।
ଆଚ୍ଛା।
ଆଜ୍ଞା ତ ଯେତିକି ବି ଆପଣ
ମାନେ ଭାଜିବା ମାନେ କିଛି ପିଆଜ ମସଲା ଫସଲା କିଛି ନ କଷିକି?
କିଛି ନାହିଁ କିଛି ନାହିଁ ସେମିତି ହିଁ ପ୍ରଥମେ ହିଁ ସାଧରେ କଙ୍କଡାକୁ ତେଲରେ ଭାଜିକି କାଢିବେ ବୁଝିପାରିଲେ? ହଁ ତ ସେ ସବୁ ଯେତିକି ପରିମାଣରେ ଆପଣ ଆଣୁଚନ୍ତି ମନେକର ପାଆଂଶ ଗ୍ରାମ ଆସୁଛି। କି ଗୋଟେ କେଜିର ଆପଣ ଆଣିଚନ୍ତି। ଏ କଙ୍କଡା ତ ସେତିକି ହିଁ ଭାଜିଦେବେ ଭାଜିକି କାଢିଲା ପରେ ଅ ଆଉ ଟିକେ ତେଲ ପକେଇଦବେ ସେଇ କଡ଼େଇରେ। ତ ଗରମ ହେଲା ପରେ ତା ଦେହରେ ଅଳ୍ପ ଉଁ ଚିନି ଦେଇଦେବେ ତରକାରୀର ରଙ୍ଗ ନାଲି ହବା ପାଇଁକା। ତ ସେଥିରେ ଜିରା, ତେଜପତ୍ର ଡାଲଚିନି ଟିକେ ଲବଙ୍ଗ ପକେଇକି ଫୁଟେଇ ଦେବେ।
ଉଁ।
ଆଜ୍ଞା। ତ ଫୁଟେଇଲା ପରେ ପିଆଜ ଯୋଉଟା କାଟିକି ରଖିଥିବେ ସେଇଟା ନାଲିରଙ୍ଗ ହବାପାଇଁକା ଛାଡିଦେବେ।
ମାନେ ଭାଜିବେ ପିଆଜକୁ ଭଲ ଭାବରେ ଭାଜିବେ କିମ୍ବା କଷେଇବେ।
ଉଁ ହୁଁ ହୁଁ ବୁଝିଲି।
ହଁ। ତ ପିଆଜ କଷି ହେଲା ପରେ ଆପଣ ଟମାଟୋ ଯୋଉଟା କାଟିକି ରଖିଥିବେ ଟମାଟୋ ତା ଦେହରେ ପକେଇବେ। ଟମାଟୋ ହେଇସାରଲା ପରେ ଅଦା ରସୁଣ ଯାହାଟା ବାଟିକି ଆପଣ ରଖିଥିବେ ତାକୁ ପୁ ଦେବେ ସେହି ମସଲାକୁ ଆପଣ ଭଲ ଭାବରେ କଷେଇ ଚାଲିବେ ସାତରୁ ଦଶପନ୍ଦର ମିନିଟ ପର୍ଯ୍ୟନ୍ତ।
ହୁଁ ହୁଁ ହୁଁ।
କସେଇବେ କସେଇଲା ସହିତ ତା ଦେହରେ ଆପଣ ହଳଦୀ ଗୁଣ୍ଡ ସ୍ଵାଦ ଅନୁସାରେ ଲୁଣ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ ମସଲା ଯଦି ଟିକେ ଅଛି। ତାକୁ ବି ଆପଣ ଦେଇପାରିବେ କାଶ୍ମୀରୀ ଲଙ୍କାଗୁଣ୍ଡ ହେଲା। ଆଉ ରାଗ ଦରକାର ଯଦି ରାଗ ଲଙ୍କାଗୁଣ୍ଡ ଏଇ ସବୁ ଦେଇକି କସିଦେବେ ଗରମ ପାଣି ଅଳ୍ପ ଅଳ୍ପ ମଝିରେ ଦଉଥିବେ କସିବା ପାଇଁକା ଦେଲା ପରେ ଆଳୁ ମଧ୍ୟ କାଟିକି ଯୋଉଟା ରଖିଥିବେ ତାକୁ ସେଇ ମସଲାରେ ପକେଇକି କସେଇବେ ଭଲ ଭାବରେ। ତା ଦେହରେ ଅଳ୍ପ ଗରମ ପାଣି ଦେଇକି ସେ ଆଳୁ ଟାକୁ ସିଝିବା ପାଇଁକା ଛାଡିବେ। ସେଇଟା ପାଞ୍ଚ ମିନିଟରେ ସିଝି ଆସିବ। ବେଶୀ ତ ପୁରା ତ ସିଝି ନଥିବ ଅଧା ଅଧା ସିଝିଥିବ। ଏପଟେ ଯୋଉ କଙ୍କଡା ଆପଣ ଭାଜିକି ରଖିଥିବେ ସେ କଙ୍କଡାକୁ ତା ଧେରେ ପକେଇଦେବେ। ସେ ଆଳୁ, କଙ୍କଡା, ମସଲା ଗରମ ପାଣି ଦେଇଦେବେ ସେଟା ଭଲ ଭାବରେ ସିଝିବ। ପନ୍ଦରରୁ କୋଡ଼ିଏ ମିନିଟ୍ ପର୍ଯ୍ୟନ୍ତ କମ୍ ଆଞ୍ଚରେ ଛାଡ଼ିଦେବେ।
ଆଚ୍ଛା।
ସେଟା ସିଝେଇବା ପାଇଁକା ଶେଷରେ ତା ଉପରେ ଗରମ ମସଲା ଅଳ୍ପ ପକେଇବେ ଧନିଆ ପତ୍ର ପକେଇକି ନେବେ ଖାଇବା ପାଇଁକା ଆଉ।
ଆଚ୍ଛା ବୁଝିଲି।
ହଁ ବାକି ରହିଲା କଙ୍କଡା ଟାକୁ ବେଶୀ ସମୟ ଯାଏ ରାନ୍ଧିବେନି। କ କଣ ପାଇଁ ନା ଆମକୁ ଲାଗେ ଯେ ରାନ୍ଧିବେନି ନା ଆମକୁ ଲାଗେ ଯେ କଙ୍କଡାର ଖୋଳପା ଅଛି ମାନେ ସେଟା ଟାଣ ତା ଭିତରେ ଯାହା ଅଳ୍ପ ଟିକେ ମା କିନ୍ତୁ ଅଧିକ ସମୟ ରାନ୍ଧିବା ଦ୍ଵାରା ସେଇ ମାଂସଟା ମଧ୍ୟ ଟାଣ ହେଇଯାଏ।
ଓ ଟାଣ ହେଇଯାଏ କହନ୍ତି ଅଧିକ ସମୟ ରନ୍ଧିଲେ ସେଟା ସିଝିବ ବୋଲି।
ନା ନା ନା ନା ସିଝିବ କିନ୍ତୁ ମାନେ ହେଇପାରେ କୁହନ୍ତି ସମସ୍ତେ। ତା ଭିତର ମାଂସଟା କଠିନ ଆଜ୍ଞା ଟାଣ ହେଇପାରେ।
ହୁଁ ହୁଁ ହୁଁ ବୁଝିଲି।
ହଁ ତେଣୁକରି ପନ୍ଦର କୋଡିଏ ମିନିଟ ଯଥେଷ୍ଟ। ଆପଣ ଯଦି ତାକୁ ଫୁଟଉଛନ୍ତି ପନ୍ଦର କୋଡିଏ ମିନିଟରେ ହେଇଯିବ ସାର୍।
ଆଚ୍ଛା ତାହେଲେ ତ ଏଇଟା ବହୁତ କମ ସମୟ ଭିତରେ ବି ହେଇଯିବ?
ହଁ ହଁ ହଁ ଆପଣ ତାକୁ ସାଧା ଭାତ ସହିତ ନେଇକି କିମ୍ବା ଯୋଉଟା ଜିରା ଭାତ କି ରୁ ରୁଟି ସହିତ ବି ଆପଣ ଖାଇପାରିବେ।
ଆଚ୍ଛା।
ହଁ ଆପଣଙ୍କ ଘରେ କଣ ହୁଏ ସାର୍?
ଆମ ଘରେ ତ ହୁଏ କିନ୍ତୁ ମୁଁ ପ୍ରସ୍ତୁତି ପ୍ରଣାଳୀ ଟା କେବେ ଦେଖିନି ନା ସେଥିପାଇଁ ଆପଣଙ୍କୁ ପଚାରଲି କିନ୍ତୁ ମୋ କଙ୍କଡା ସଫା କରିଛି।
ଆଚ୍ଛା ଆଚ୍ଛା ବୁଝିଲି ସାର୍।
କଙ୍କଡା ଯୋଉ ଆସ
ହଁ ହଁ ହଁ ଆପଣଙ୍କୁ ସଫା କରି ଆସେ?
ହଁ ସେଇଟା କିନ୍ତୁ ଦେଖିକି କରିବା ପାଇଁ ପଡେ କାହିଁକି ନା ଯଦି ଏ ଜିଅନ୍ତା କଙ୍କଡା ଆସିଛନ୍ତି ଜାଣିଥିବେ ତାଙ୍କର ବଡ ଗୋଡ ସବୁଥାଏ।
ଆଜ୍ଞା ଆଜ୍ଞା।
ହଁ ତ ସେଇଥିରେ ସେ ଏମିତି ଚାପିକି ଧରି ପକାନ୍ତି ଆଙ୍ଗୁଠି ଗୁଡାକ।
ବୁଝିଲେ।
ଆ ନାଇଁ ତ ଯଦି ଏମିତି ଆପଣ ସାଧାରଣ ମଲା କଙ୍କଡା ନେଇକି ଆସିଛନ୍ତି।
ହଁ।
ସେଗୁଡ଼ାକ ବି ଟିକେ ଦେଖିକି ସଫା କରିବା ପାଇଁ ଏଥିପାଇଁ ପଡ଼େ ତାର ଖୋଳ ଯେହେତୁ ବହୁତ ଶକ୍ତ ଥାଏ
ହୋଉ।
ଶକ୍ତ ଥାଏ ଆଉ ଗୋଡରେ ବି ଟିକେ କଣ୍ଟା ଆକୃତିର ବି ଥାଏ ଆପଣ ଦେଖିଥିବେ। ତ ସେଥିରେ ବେଳେ ବେଳେ କଣ ହାତ ଆପଣଙ୍କର କଟିଯାଏ।
ଆଚ୍ଛା ଆଚ୍ଛା।
ଆଉ ସେଥିପାଇଁ ଟିକେ ସାବଧାନ
ଆଜ୍ଞା ବୁଝିଲି ସବୁ।
ଏମତି ଭଲସେ ସଫା ଆ ପ କର କରିଦେଲେ ତାପରେ ଆପଣ ଆପଣଙ୍କର କଣା ହେଇଯାଇଛି।
ଆଜ୍ଞା ସାର୍ ହଉ ସାର୍ କଥା ହେଇକି ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା।